ହାଲୋ।
ହଁ।
ଶୁବିଲା।
ହଁ ଏବେ ଶୁବିଲା।
ହଁ। କଣ କରୁଚ?
ଏଇ ରୋଷେଇ କରୁଚି।
ରୋଷେଇ କଣ ଆଜି ହଉଚି?
ପୋଇ।
ଚିକେନେ?
ଚିକେନ୍ ସୟାବିନ୍ ଏତିକି ହବ ଆଉ।
ଓହୋ ଆଇଁଷ ବୋଧେ କିଏ ଖାଇବେନି ନା ଅଣ।
ମୁଁ ଖାଉନି ଆଇଁଷ।
ଖାଉନ?
ନାଁଇ।
ହୁଁ ହୁଁ।
ମୁଁ ଆଇଁଷ ଟୋଟାଲି କେବେବି ଖାଏନି।
ଅଁ ଟୋଟାଲି ଖାଅନା?
ନାଁ।
ହଁ ହଁ। ଉଁ? ହଁ ସିଏ କୋଉଥିଲା ଦୁଇଶହ ଇଏ କଣ କୋଉଚି ଅଢ଼େଇ ଶହ।
ଆ ନେଇ ଆସିଲନି। ସାଇକଲ୍ ଟା ତାରପା ନାହିଁ ଆ ତମେ କହିଥାନ୍ତ ସାଇକେଲ ଟା ଦେଇଦେଥାନ୍ତେ ଆମେ ଆଉ କୋଉଠିକି ଦେଖେଇଥାନ୍ତୁ। ଥୋଇ ଆସ। ମର ସେମିତି ଆଜି ଆଣିଥିଲେ ମାଛ ହ୍ୟାଲୋ।
ହଁ।
ହଁ ଫୁନି ଶୁଭୁଚି କି ନାହିଁ ଦେଖିବା? ଏଥିରେ ଟାୱାର ଆସୁନି ତ।
ହଁ ବର୍ଷା ଯାଗୁରୁ ଟିକେ ନେଟୱର୍କ ପ୍ରୋବଲେମ୍ ହଉଚି ଆଉ।
ହଁ ବା ନେଟୱାର୍କ ବହୁତ ପ୍ରୋବ୍ଲେମ୍ ହଉଚି ଏବା ଉଁ ଆଣିଥିଲେ ସେମତି ମାଛ ମୁଁ ମାଛ କରୁଚି ଫେରେ ଜହ୍ନି ଆଳୁ ଦି ଟା ଭାଜିବି ତାଙ୍କର। କହିଲେ ଆମର କଷି ଜହ୍ନି ଆଣିଚି ଦିଟା ଭାଜିଦେ? ହଁ ବର୍ଷା ହଉଛି ନା ନିଜର?
ବର୍ଷା ହଉଚି।
ହଁ ଯେ ଆମର ଟିକେ ଛାଡିଥିଲା ଫେରେ କାଇଁକି ଉଠେଇ ଆସିଲାଣି ହବ ପୁରା ହଁ। ତମର କେତେବେଳକୁ ଖିଆ ପିଆ ଆରମ୍ଭ କର? ରୋଷେଇ ସରିବ ତ ଖାଇବା ପିଇବା ହଁ।
ସାଢେ ଆଠଟା ଯା ଖାଆନ୍ତି ଆଜି ଟିକେ ଲେଟ୍ ହେଲାଣି ଆଉ।
ଏଇ ମେଘ ପାଇଁ ସବୁ ଲେଟ୍ ଆଉ ମୁଁ ବା
ବର୍ଷକ ପୁଅ ଟା ଟିକେ କାନ୍ଦୁଥିଲା ତ ସେଥିପାଇଁ ଟି ଲେଟ୍
ହଁ, ଛୋଟ ଛୁଆ ଆଉ ତାଙ୍କୁ ବୁଝେଇକି ତାଙ୍କୁ ନ ଛାଡି ସିଏ ଛାଡିବେନି ଯଦି ତୁମେ କିଛି କରିପାରିବନି।
ହଁ ବା।
ହଁ ସେ ଯଦି ନ ଛାଡ଼ିବେ ସେୟା ସେଇ ବା ଆମର ସେମିତି ଯେତେବେଳେ ପୁଅ ଝିଅ ଛୋଟ ଛୋଟ ହେଇଥିଲେ ମୁଁ ଜାଣିଛି ଏପୁଡିଆ ମଣିଷକୁ ବହୁତ ହଇରାଣ ହେଇଜାଏ। ତା ବାପା ବହୁତ୍ ସାହାଯ୍ୟ କରିଦିଅନ୍ତି ପାଣି ଫାଣି ନେଇ ଆସନ୍ତି ପରିବା ପତ୍ର କଟାକଟି ସାରି ଦେଇଥା ଥିବେ। ତଥାପି ବି ଯାହାହଲେ ରୋଷେଇବାସ ଟା କରିବାକୁ ପଡିବ ନା ନାଇଁ ରୋଷେଇବାସ କରିକି ଖାଇବା ପିଆ ଦେଇ ବାସନ ଫାସନ ମାଜିବ। ପାଣି ଫାଣି ସ୍ତ୍ରୀ ଲୋକ ନା ପାଣି ଫାଣି ଆଣିବ ଫେର୍ ସେ ଲୁଗା ପଟା ତୋଳା ତୁଳି କରିକି ଆଇଲା ବେଳକୁ ସେ ଲେଟ୍
କୁଅ। ଆଉ ସବୁ ଦେହ ପା ଭଲ ଅଛି ନା?
ହଁ ତ ଟିକେ ଥଣ୍ଡା ହେଇଯାଇଥିଲା ଜୋରସରରେ ଆଉ ଯ
ହଁ ସେ ତାପରେ ଠାକୁର ଅଣସଡରେ ଅଛନ୍ତି ଯେ ସେ ବେଶୀ ଦେହ ଖରାପ ହିଁ ହବ ସମସ୍ତିଙ୍କର।
ହୁଁ
ହୁଁ ତ ଭଲ ନା ଘରେ ତ ନଥିଆକୁ
ହଁ ଭଲ।
ଆଉ ଶଶୁର?
ହଁ ଘରେ ଅଛନ୍ତି ଶଶୁ ଶଶୁର।
ମୋର ସଶୁର ନାଁହନ୍ତି। ଶଶୁର ଆ ହଯବେଣ୍ଟ କେତେ ଛୋଟ ହେଇଥିଲେ ସାତ ଆଠ ବର୍ଷର ହେଇଥିଲେ ସେ ଚାଲିଗଲେ। ଆଉ ମୋ ଶାଶୁ । ହଁ ବିଲ ବାଡ଼ି ଥିଲା ବୋଲି ତମ ଶାଲ ସମ୍ଭଳିକି ରଖିଛନ୍ତି। ଲୁଗାପଟା ଗୁଡା ତ ଜମାରୁ ଶୁଖୁନି ଯେ
ହୁଁ ଏବେ ଲୁଗାପଟା ସୁଖୀବା ଅସୁବିଧା ଆଉ।
ଆମର ଏଠି
ଛୁଆଙ୍କ ଡ୍ରେସ୍ ପତ୍ର ବି ଶୁଖନେଇ।
ନାବା ଶୁଖୁନି ଯେ ଘର୍ ଘର୍ ଆରେ ମୁଁ ଗୋଟେ ଦୌଉଡ଼ା ଟାଙ୍ଗି ଦେଇକି ଫ୍ୟାନ୍ ଲଗେଇକି ଆସିିଥିଲି ।
ବା ମୁଁ ତାକୁ ଡାଇପର ପିନ୍ଧାଏନି ବାଧହେଇକି ଡାଇପର ପିନ୍ଧାଉଛି ଆଉ।
ହଁ।
ଛୋଟିଆ ଛୁଆ ଟା ନା
ହଁ କେତେବେଳେ ମାସ ହେଇଛି କି ଝିଅ ତୋ ପୁଅକୁ?
କଣ କହିଲ।
ମୁଁ କେତେ ମାସ ହେଲାଣି ପୁଅ କୁ?
ପୁଅକୁ ସାଢେ ତିନି ମାସ।
ସାଢେ ସାତ ମାସ।
ଚାରି ମାସ ଚାଲୁଚି ତିନି ମାସ ପୁରୀକି ଆଉ ଏବେ ଏବେ ଆଉ।
ଓ ହୋ। ଏତେ ଛୋଟ ପିଲା ଘରେ କମ ଧନ୍ଧା ଟିକେ ଅସୁବିଧା ହଉଥିବ।
ହଁ ଘରେ ଲୋକ ଅଛନ୍ତି ଘରେ ଧରିନୌଚନ୍ତି ସମସ୍ତେ।
ହଁ ଘରେ ଯଦି ଲୋକ ଧରିଦେବେ ତାହେଲେ କିଛି ନାହିଁ। ସେ ଧରିଦେଲେ ତମେ କାମ କରିଦବ କିଛି ନାହିଁ।
ଲୋକ ଅଛନ୍ତି ଏବେ ଟିକେ ଆମର ଟିକେ ଯାଁ ଆଉ ସେ ମଝିଆ ଶାଶୁ ଆସନ୍ତି ସେ ବି ନେଇଯାଆନ୍ତି ଗାଁ ଭିତର ଆଡେ ନେଇକି ଯାକୁ ରଖି ବୁଲେଇ ବୁଲକି ଆଣନ୍ତି ସେ ବୁଲୁଆ ବୁଲୁରିଆ ହେଇଯାଇଚନ୍ତି ଆଉ।
ଓହ୍ ହୋ।
କରେଣ୍ଟ କଲିଠୁ ନାହିଁ।
ନାଁହିଁ।
ଆମ ଆଡେ କରେଣ୍ଟ ନାହିଁ କରେଣ୍ଟ ଆସିଲା ଦିଟା ବହୁତ କରେଣ୍ଟ
ତ ବର୍ଷା ପାଗକୁ ଲାଇନ ନଥିବା କୁ ଭାରି କଷ୍ଟ କାମଧନ୍ଦା କରିବା ନା ଆମାଡେ ଅଛି କରେଣ୍ଟ ଅଛି।
କଣ କିଲୋ ପାଣି ଟେନେଶନ।
ଓହୋ।
ପାଣି ସରିବା ନା ଆମର ସବୁଠୁ ହଁ ଆମର ଏ ପାଣି ସରିଗଲେ ସରିଲା। ବୁଦ୍ଧି ଆମ ବହୁତ ପାଣି ଖର୍ଚ୍ଚ ହୁଏ। ଅଳ୍ପ ମଣିଷ କିନ୍ତୁ ବହୁତ ପାଣି ଖର୍ଚ୍ଚ।
ହୁଁ ହୁଁ।
ଘରେ ମଣିଷ ସ୍ଵମୀ ବାହାରେ ଯାଉଛନ୍ତି ଆମେ ଜାଣିକି ଶାଶୁ ଶଶୁର ମୁ।
ଓଁ ହୋ ଓ।
ନା ନା ଆମର ଟିକେ କଣ କହିଲା ଘର ପାଖରେ ଟ୍ୟାପ ଟା ଟ୍ୟାପ ଫ୍ୟପ। ଏବେ ଲଗା ଲାଗି ହେଇନି ଆସିନି ବି ଗାଁକୁ ଟିଆପ୍ ଆସେ ଆସିବା କଥା ଆସିନି। ପାଖରେ ଟିଏଲ ଟା ବହୁତ ପାଖରେ ଘରୁ ବାହାରିବ ଟିଏଲ ଟା ଆଉ ଜମା ଅସୁବିଧା ନାହିଁ। ଯ ଦି ଚାରି ଜଣ ଲୋକ ରହିଗଲେ ଟିକେ ସେଇ ଟିକେ ଲେଟ ହେଇଯାଏ ନହେଲେ ନାଇଁ ଆମେ ସବୁବେଳେ ଫାଙ୍କା ପାଖରେ ଦେଖ ଝିଅ ଫାଙ୍କା ହେଇଛି ନେଇ ଆସ ବାରଣ୍ଡା ସେଇ ଯେ। ଉ ଅନ୍ୟ ଦିନେ ବାରଣ୍ଡା ଳୁ ଓଲ୍ପେଇଲେକ। ଟିଓଲ।
ହଁ ଭଲ କିଛି ଅସୁବିଧା ନୁହଁ।
ହଁ ଆଉ ସେଇଥିପାଇଁ ତ ରିକସ ନେଇନାହାନ୍ତି ଆଉ। ହଁ ହ। କୂଅ ବି ଅଛି ଏ କୂଅ ଟା କେହିପାଣି ଖାଉନାହିଁ
ତମ ଗାଁ କୋଉ ପଟେ ଆଡି କି କୁ ଅ ତମର?
ଅଛି ରେ ଗାଁ ଟା ହେପଟ ଯାଜପୁର ଡିଷ୍ଟ୍।
ଆମେ ବି ଯାଜପୁର ଡିଷ୍ଟିକ୍ ଲୋକ।
ଯାଜପୁର ଡ଼ିଷ୍ଟିର ଲୋକ।
ଆମ ବି ଯାଜପୁର ଡିଷ୍ଟିକ ଲୋକ।
ହଁ ହଁ ତାହେଲେ ପାଖାପାଖି ଆଉ। ଯହା ଯୋଉ ଗାଁ ଲାଗୁଚି ଏ ବର୍ଷା ଦିନ ଭାରି ଝିମିଲା। ମେଘ ଆସିବ ଫେରେ ପ ପଳେଇବ ମ
ହଁ ବା ଭାରି ପଚରା ପାଗଟା। କୋତ୍ରିୟା ପାଗ ଟା ବୋଲି ଭାରି ଇଏ ଲାଗ
ହଁ ବା କୋତ୍ରିଆ ପାଗଟା। ମୁଁ ଟିକେ ଦୋକାନ ଯାଇପାରୁନି କଣ କରିମି ମତେ ଏଣେ ଲୋକ ଫୋନ କରୁଛନ୍ତି କାହିଁକି ଆସୁନ। କାଇଁ ଦାଉନ ମୁଁ କହିନି ବର୍ଷା ହୋଉଚି କିମିତି ତିମି ଫେରେ ସେଠି ସିଲେଇ।
ହଁ ଭଲ।
ଅ ହଁ। ସିଲେଇ କରେ ବା ବ୍ଲାଉଜ ଚୁରଦାର ଲେହେଙ୍ଗା ହଁ ସାୟା ବି।
ହୁଁ।
ଘରେ ଗୋଟେ ମେସିନ୍ ଅଛି ଦୋକାନରେ ଗୋଟେ ମେସିନ୍ ଅଛି ଆଉ ଛୁଆ ମାନେ ବି ଆସନ୍ତି ମୁଁ ଶିଖାଏଁ ସେ ତାଙ୍କର ହଁ ତାଙ୍କୁ କହି କୁହା ଦିଏ ସେ ତାଙ୍କର କଟାକଟି କରିଥିବେ ମୋରଏଣେ ସିଲେଇ କରେ। ମୋର ଯୋଗା କଷ୍ଟମରଙ୍କର ଧରିଥିନି ତାଙ୍କର ସବୁ ହଁ ଡିଜାଇନ ମାନେ ବ୍ଲାଉଜ ର ଯୋଉ ସବୁ ଡିଜାଇନ ସବୁ ଏବେ ଆସୁଚି ସବୁ ଡିଜାଇନ ବି କରେ।
ହୁଁ ବଢିଆ ଗୋଟେ ଭଲ ଗୋଟେ ସଂସ୍ଥା ତ ଅଛି ଆଉ।
ହଁ ହଁ।
ହୁଁ ଭଲ କିଛି ଅସୁବିଧା ଘରେ ହଁ ଘରେ ବସିବା ଅପେଖ୍ୟା ସେ ସବୁ ଜିନିଷ ଭଲ।
ଆ ଭଲ ପୁଣି ଆଜିକାଲି ତ କେହି କାହା ଉପରେ ଡିପେଣ୍ଡେ ନୁହଁ। ତାପରେ
ସି କଣ ଯଦି ଯେତେବେଳେ ଖାଲି ଫାଙ୍କା ଟାଇମ୍ ଟା ରୁହେ ଛୁଆକୁ ଦେଖିବା ସହିତ ସେଇ ତ ଗୋଟେ ଟାଇମ୍ ପାସ୍ ହବ ଗୋଟେ ଭଲ ଜିନିଷ ଶିଖିଛ ଗୋଟେ ଜିନିଷ ନିଜର ବିବି ପିବି କରିବାରେ କିଛି ଅସୁବିଧା ନାହିଁ ହଁ।
ମୋର ବି ପ୍ରାକ୍ଟିସ ଛାଡି ଯାଇଥାନ୍ତା ପ୍ରାକ୍ଟିସ ଟା ରହିବ।
ହଁ ଭଲ ଜିନିଷ ମୋ ହିସାବରେ ସିଲେଇ ଗୋଟେ ବୋହୁତ ଭଲ ଜିନିଷ ମତେ ଲାଗେ ମତେ ସିଲେଇ ମତେ ବୋହୁତ ଭଲ ଜିନିଷ ଲାଗେ ସତରେ ଭଲ ଜିନିଷ ଗୋଟେ।
ନା ମୋ ଶାଶୁ କହିଲେ ତୁ ଶିଖିଛୁ ଯଦି କାହିଁକି ଯିବୁନି ସିଲେଇ କରିବାକୁ ଯା। ସିଲେଇ କରିବୁ ଏଥିରେ କଣ ଅଛି ଅଁ ହଁ ତାପରେ ହଁ ତାପରେ କଣ କହିଲ କିଛି ଦିନ ଗଲି ଯଦି ଦି ସିଲେଇ ଟା ନ ହେଇଥାନ୍ତା ମୋର ଏଠି ତେଣୁ ମୁଁ ବନ୍ଦ କରିଦେଇଥାନ୍ତି କିନ୍ତୁ ପାଞ୍ଚ ବର୍ଷ ହେଲା କଲିଣି ମାନେ ରେଗୁଲାର ମୋର ଚାଲିଛି। ଝବୁ ଡିଜାଇନ ଉଡ଼ା କରୁଛି। ହଁ ଛୁଆ ବି ମତେ ଉଁ ପାଖ ରେ ଗାଁରେ ଝିଅ ସବୁ କହିଲେ କହିଲେ ତମତେ ଭଲ ସବୁ ଡିଜାଇନ୍ ଶିଖୁଛ। ଆଉ ଆମକୁ ବି ଶିଖାଅ ଅ ହଁ ମୁଁ ଶିଖୁଛି। ହଁ ହଁ ଏମିତି ଆଉ।
ଭଲ ଯାହା ହୋଉ ଗୋଟେ ଜିନିଷ।
ହଁ ବା। ।
ବୋହୁତ୍ ଲୋକ ଏବେ ସିଲେଇ କରୁଛନ୍ତି।